ହଁ ସାଙ୍ଗ କଣ କରୁଛ?
ହଁ ସାଙ୍ଗ ନାଇଁ ଏଇ ଘର କାମ ବାସ୍ ସାରିକି ଏଇଠି ବସିଥିଲୁ ଆଉ। ଆଉ।
ଖରା ବେଳର ଖାଇବା ସରିଗଲାଣି।
ହଁ ଖରାବେେଳ ଖାଇବା ବି ସରିଲାଣି ଖାଇବା ପିଇବା। ବାସନ ମଜା ସିଏ ସବୁ ସବୁ କାମ ସରିଗଲାଣି।
ଆଉ ତମ ଦେହ ପାଆ ଭଲ ଅଛି।
ହଁ ଦେହ ଠିକ୍ ଅଛି।
ଘର ଲୋକଙ୍କର।
ହଁ ସମସ୍ତେ ଭଲ ଅଛନ୍ତି ଘର ଲୋକ ସମସ୍ତେ ଭଲ ଅଛନ୍ତି ମୁଁ ବି ଭଲ ଅଛି।
ଆଜି ଆଜି ରୋଷେଇ କଣ ହେଇଥିଲା?
ରୋଷେଇ ଆଜି ମାଛ ତରକାରୀ ଆଉ ଖାଲି ମାଛ ତରକାରୀ ହେଇଥିଲା।
ଆ କାକୁଡି଼ ଆମ୍ବ ଏମିତି ଆଉ।
ଆମର ବି ଆଜି ସେଇ ମାଛ। ଅ ଭେଣ୍ଡି।
ହଁ ହଁ।
ମାଛ ଯୋଉ। କିଏ ବରଫ ଦିଆ ଦେଶୀ ମାଛ ଗାଁକୁ ଯୋଉ ଆସୁଛି।
ନାଇଁ ନାଇଁ ଗାଁକୁ ଯୋଉ ମାଛ ଆସୁଛି ସେଇ ମାଛ ଏଇ ବଜାରରୁ ଯାଇଁ ଆଣିଥିଲେ। ଆଉ ଦେଶୀ ମାଛ ତ। ମିଳିବା ଏତେଟେ ଟିକେ ମାନେ ସହଜ ନାଇଁ ଏତେ ସହଜ ନାଇଁ। ପ୍ରାୟ ତ ମିଳେନି ଦେଶୀ ମାଛ। ଏ ଦେଶୀ ମାଛ ଟା ଖାଇବା ଭଲ ଆଉ।
ହଁ।
ବରଫ ଦିଆ ମାଛଠୁ ସେ ମାଛ ଟା ଟିକେ ଭଲ ଦେହ ପାଇଁ।
ବରମ ଦିଆ ମାଛରେ ଯେତେ କେମିକାଲ୍ ଦିଆ ହଉଛି ନାଇଁ କି
ହଁ ସେଟା ବି ଫ୍ରେଶ୍ ରହିବା ପାଇଁ ବରଫରେ ରଖିଦେଲେ ସେଟା କେ ଦିନର ମାଛ ବି ଆମେ ଜାଣିନି ତ ଏଁତି। ଦେଶୀ ମାଛ ତ ଗାଁ ପୋଖରୀରୁ କି କୋଉଠୁ ମିଳିଲା ଯଦି ସିଏ ଭଲ ସାଙ୍ଗେ ସାଙ୍ଗେ ଆଣିଲେ ତ ଖାଇଲେ।
ହ
ଆଉ ଯୋଉ
ହୁଁ ହଁ କୁହ।
ହଁ। ଏଇ ଯୋଉ ମାଛ ମାଛ ତମ ଗାଁ ସେପଟରେ ମାଛ ଚାଷ କରନ୍ତି। ଆଉ ଗାଁ ଲୋକ।
ନାଇଁ ଆମର ଏପଟେ କେହି ହଁ ଯୋଉମାନେ ପୋଖରୀ କରିକି ଚାଷ କରନ୍ତି ସେମାନେ ଏପଟେ କେହି ଚାଷ କରୁନାହାନ୍ତି ଏପଟେ ଅଛି କ କହିଲ ଯୋଉ ପାଟ ଅଛି ବଡ଼ ବଡ଼ ପାଟ। ଲୋକ ସେଇଠୁ ମାଛ ମାନେ ଆଣିକିନା ବିକ୍ରି କରନ୍ତି। ବିକ୍ରି କରିବା କଥା ବିକ୍ରି କରନ୍ତି ଆଉ ଖାଇବା ପାଇଁ ବି ଲୋକ ସେଇଠୁ ନେଇ ଆସନ୍ତି। ଅଁ ପୋଖରୀରେ ଗାଁ ର ଯୋଉ ପୋଖରୀ ଥାଏ ଗୋଟେ କି ଦିଟା ତା ଠି ତ ବର୍ଷୁକୁ ଥରେ ଦି ଥର ମରା ହୁଏ ମାଛ।
ହଁ ହଁ।
ହଁ।
ଆମ ଏଠି ପୋଖରୀ ଅଛି କିନ୍ତୁ ପୋଖରୀ ରେ ଏତେ ମାନେ ପ୍ରାୟତଃ ଲୋକ ଯାଆଁଳ ଛାଡିକି ଯେମିତି କରନ୍ତି ସେମିତି କରନ୍ତିନି କାରଣ ପୋଖ ରି ରେ ଲୋକମାନେ ଗାଧ ବାଧ ବ୍ୟବସ୍ ଗାଧା ବାଧା ପ୍ରାୟତଃ ସେଥିରେ ନିର୍ଭର କରନ୍ତି। ମାଛଆ ଚାଷ କରନ୍ତି ନି କିନ୍ତୁ ଅଲଗା ଗୋଟେ ପୋଖରୀ ଅଛି ତା ଧେ ରେ ଖାଲି ମାଛ ଚାଷ ହିଁ କରାଯାଏ ଚାଷ ନୁହେଁ ତ ସେମିତି ଛାଡି ଦିଅନ୍ତି ଆଉ ଗୋଟେ ବର୍ଷ ପରେ ଧରନ୍ତି ସେ ଯେତିକି ମ ମାଛ ହେଇଥିବ ସେମିତି କିଛି ଚାଷ ବୋଲି ନୁହେଁ କି ନିର୍ଦ୍ଦିଷ୍ଟ ଲୋକ କରନ୍ତି। ଆ ଯେତିକି ମାଛ ହେଇଥିବ ତ ଗାଁ ରେ ସମସ୍ତେ ଭାଗ କରିକି ବାଣ୍ଟିକି ବଣ୍ଟାଯାଏ ସେଇଟା।
ହଁ ନାଇଁ ମାଛ ଚା ଗାଁ ପୋ ପୋଖରୀରେ ମାଛ ଚାଷ କଲେ ଯୋ ଓଷଦ ପଡ଼ିବ କି ତାର ଖାଦ୍ୟ ଟା ବଡିବ। ଲୋକ ମାନେ ଗାଧଉଛନ୍ତି ତାଙ୍କ ଉପରେ କିଛି ଆସଦ ପଡିିବନି।
ହଁ ଚର୍ମ ରୋଗ ହେଇପାରିବ ସିଏ ଏବେ ତ ଏନ୍ ଯୋ ଯଦି ଆମର ସେ ମ ଖ ବା ପାଣିଟା ଯିବାର ବାଟ ଥାଏ ମାନେ ଯେମିତି ଭଲ ପାଣି ପଶିଲା କି ଉଁ ବର୍ଷା ଦିନେ ଭଲ ପାଣି ବସିଲା ଆଉ ଆର ବର୍ଷର ପାଣି ସେରା ବାହାରିଗଲା ସେମ୍ ମି ଯଦି ହଉଥାଏ ତାହେଲେ ମାଛ ଚାଷ କଲେ ଠିକ୍ ଅଛି। ଆଉ ସେମିତିର ବ୍ୟବସ୍ଥା ଯଦି ନାହିଁ ସେଇ ପାଣି ଟା ରହିବ ଭିତରେ ବଂ କରିବାଟା ବି ଭଲ ନୁହେଁ ଉଚିତ୍ ନୁହେଁ ସେଟା ଲୋକମାନେ ଯାହାବି ହେଲେ ଗାଧୁଆ ପାଧୁଆ କରୁଛନ୍ତି ସେଥିରେ।
ହଁ ଲୋକଙ୍କର ଯେତିକି କ୍ଷତି ହବ ମାଛ ର ବି ସେତିକି ହବ କାଇଁ ହେଲା ସର୍ପ ସା ହଁ ଆମେ ଯେମିତି ଲଗେଇକିନା ସଫା କରିବା ଲୁଗା ବ ଲୁଗା ସଫା କରିବା ତା ଧେରେ ବି ମାଛ ମାନେ ମରିଯିବେ।
ସେଇ କଥା।
ମାଛ ଚାଷ କରିବା ପାଇଁ ଅଲଗା ପୋଖରୀ କରନ୍ତି ସେ
ହଁ ହୁଁ। ମାଛ ଆଉ ଆଉ ସେତିକି ବର୍ଷା ଫର୍ଷା ହଉନି ବୋଲି ଚୁନା ମାଛ ବି ଆଉ କାଇଁ ମିଳୁନି ବେଶୀକି ସେତେବେଳେ ପ୍ରାୟତଃ ବର୍ଷା ଦିନେ ତ ସବୁ ଗାଁ ମାନଙ୍କରେ ଚୁନା ମାଛ ବିକ୍ରି ଆସେ କିି ଲୋକ ମାନେ ବି ଯାଇକି ବିଲରୁ ଧରିକି ଆଣନ୍ତି ବିଲରୁ ବି। ଏ ସେ ପରିମାଣରେ ଆଉ ବର୍ଷା ନାହିଁ ଆଉ ଚୁନା ମାଛ ବି ନାହିଁ।
ଦେଖିଆ ଆଗକୁ ଯଦି ବର୍ଷା ହୁଏ ମାରନ୍ତି ବର୍ଷା ଯଦି ହୁଏ ଅଧିକା ତାହେଲେ ମିଳିପାରେ।
ହଁ।
ଆଉ ଯୋଉ ଏବେ ଯୋଉ କୁକୁଡା ଚାଷ କରୁଛନ୍ତି।
ହୁଁ ହୁଁ।
କୁକୁଡା ମାନଙ୍କୁ ବି ବିଭିନ୍ନ ପ୍ରକାରଆ ଦଉଛନ୍ତି ଔଷଧ ଦଉଛନ୍ତି ଆ ଇଞ୍ଜେସ୍ ଦଉଛନ୍ତି ସେ ବଢିବା ପାଇଁ ଶୀଘ୍ର ବା ହରମୋନ୍ ଦଉଛନ୍ତି। ସେଗୁଡା ସେଇ କୁକୁଡା ମାଂସ ଯଦି ଆମେ ଖାଇବା ଆମ ଉପରେ ତାର ପ୍ରଭାବ ପଡିବ ନା ନାଇଁ।
ନିହାତି ନିହାତି। ଆଉ ପଡିବନି ପ୍ରଭାବ ସେମାନେ ଅ ଯେତିକି ଦିନରେ ବଡ ହବା କଥା ଆମର ଅଧିକା ଲାଭ ଦେଖିକି ଆମେ ତାଙ୍କୁ ଦଶ ବାର ଦିନ ଭିତରେ ବଡ କରିଦଉଛେ। ଏ ଯୋଉଟା ମାସେ ଲାଗିବା ମୋର ତ ସେଇ ଦଶ ବାର ଦିନ ଭିତରେ ହେଇଯାଉଛି। ସେ କେମିତି ହଉଛି, ସେଇ ମେଡିସିନ ଦରଜ ତ ତାର
ଛଅ ମାସରେ ଗୋଟା ଛୁଆକୁ କୁ, ଛଅ ମାସେରେ ବଢିଆକୁ ଛଅ ମାସ ଲାଗେ ବଢିଆକୁ। କିନ୍ତୁ ତାର ଠିକ ଓଜନଟା ଆସିଆକୁ କିନ୍ତୁ ସେମାନେ ଔଷଧ, ଇଞ୍ଜେକ୍ସନ ଦେଇକି ତାକୁ ପଇଁଚାଳିଶ ଦିନେରେ ଇଏ କରିଦିଅନ୍ତି।
ହୁଁ।
ନାଇଁ ମେନ୍, ତାମାନେ କେତେ ଜୋରରେ ଔଷଧ, ହରମୋନ ସବୁ ଦିଆହଉଛି।
ଆ ସେଇଟା, ଖାଲି ସେ ସେଇ ଜିନିଷଟା ପୁଣି ଆମେ ଖାଇଲେ ତା କୁକୁଡା ଦେହରେ ଯାହା ଯାହା ଅଛି, ସେଟା ଆମ ଦେହକୁ ବି ଆସିଲା। ଆଉ ସେଇଟା ଖାଇବା ବି ଦେହ ପାଇଁ ଯେତିକି ଭଲ, ସେତିକି ଖରାପ।
ହଁ, ଏବେ ଯୋଉ ଛୋଟ ଛୋଟ ଛୁଆ ବି ଦେଖିବ ମାନେ ସେ ବେଶୀ ଚିକେନ ଖାଇଲେ, ତାଙ୍କର ବି ହରମୋନ ଇନବାଲାନ୍ସ ହଉଛି।
ହଁ, ଆଲର୍ଜି ବି ବାହାରି ପଡୁଛି, କେତେ କେତେ ପିଲାଙ୍କର ଛୋଟ ପିଲାଙ୍କର ବି। ଅଣ୍ଡା ଆଉ ଚିକେନ ଖାଇଲେ ସେଇରା ଉମ୍ ଆଲର୍ଜି ହେଇଯାଉଛି।
ଅଣ୍ଡା ତ କହିଆକୁ ଗଲେ, ଜାଣ ଖାଲି ସିଏ ମେ-ମେଡିସିନ ଇଞ୍ଜେକ୍ସନରେ ହିଁ ହଉଛି।
ହଁ।
ତା ଦେହରେ ଆଉ ପ୍ରୋଟିନି କିଛି ଅଛି?
ସେଇ କଥା। ପ୍ରୋଟିନ ଯଦି ଥାଆନ୍ତା ତ ପିଲାମାନଙ୍କର କି ହଉ, ପିଲାମାନେ ହୁଅନ୍ତି, କି ବଡଲୋକ ହୁଅନ୍ତୁ, ତ ଆଲର୍ଜି କାଇଁ ବାହାରନ୍ତା?
ହଁ।
କେବଳ ଏଇ ଇଞ୍ଜେକ୍ସନ, ଔଷଧ। ଖାଲି ଅଣ୍ଡା, ମାଛ, କୁକୁଡା ଏଥିରେ ବି ନାହିଁ ଆ ମୁନ୍ ଫଳ ମା ପନିପରିବାରେ ବି ସେମାନେ ଇଞ୍ଜେକସନ ଆଉ ଔଷଧ ଦେଇକି ବଡ କରିଦଉଛନ୍ତି।
ଉଁ
କେବଳ ଅଧିକା ଲୋଭ ଆଉ ଅଧିକା ପଇସା ଆଶାରେ।
କମ ଦିନରେ କେମିତି ସେ ଅଧିକା ଲାଭବାନ ହେଇପାରିବେ।
ହଁ। କିନ୍ତୁ ତାର ଅପକାରିତା ବିଷୟରେ କିଛି ଜାଣିପାରୁନାହାଁନ୍ତି। ସେଇଟା ତାଙ୍କ ଘର ଲୋକ ବି ବ୍ୟବହାର କରୁଛନ୍ତି। ଭାରି ବିକ୍ରି କରୁଛନ୍ତି ସମସ୍ତେ ଏଇଥିରେ
ମୁଁ କହିଲି ଗାଁରେ ତ ମାନେ ଲୋକମାନେ ଅଛନ୍ତି ନିଜ ନିଜେ ଏ ପନିପରିବା ଲଗେଇକି ଖାଇପାରିବେ, କି କଣ କରିପାରିବେ? ନହେଲେ ବଜାରରେ ତ ସେ ସୁବିଧା ନାହିଁ। ମାନେ ଯାହାର ଜାଗା ଅଛି, ସେ କୋଉ କୁଣ୍ଡ ଫୁଣ୍ଡ ଲଗେଇକିନା କରିପାରୁଛନ୍ତି ପରିବା ଟିକେ। ଯାହା ଯୋଉମାନେ ରହୁଛନ୍ତି ଆପାର୍ଟମେଣ୍ଟରେ ବଡ଼ ବଡ଼ ବିଲ୍ଡିଂରେ ସେମାନେ ସେଇରା କରିପାରୁନାହାଁନ୍ତି। ସିଏ ସବୁ ଏଇ କିଣା ଜିନିଷ ଖାଉଛନ୍ତି।
ହଁ। ନାଇଁ, ଖାଲି ବାହାରେ ବିଲି ବୁଲି ନୁହେଁ ଗାଁରେ ବି ଲୋକମାନେ ଏଇ ସବୁ ଲଗେଇବା ଆଉ ପ କେତେ ଲଗଉନାହାଁନ୍ତି। ପ୍ରାୟତଃ ଦେଖିବେ, ଗାଁରେ ବି ବେଶୀ ଆଉ କିଛି ମାଟି ଆଉ ରଖୁନାହାଁନ୍ତି। ଯୋଉଠି ଦେଖିଲେ ସେଠି ବି ସିମେଣ୍ଟ କରି ଦଉଛନ୍ତି, କଂକ୍ରିଟ୍।
ହୁଁ, ପକ୍କା କରିଦଉଛନ୍ତି।
ହଁ। ତ ମାଟି ଏତେ ବି କୋଉଟି ରଖୁନାହାଁନ୍ତି ଯେ, କୋଉଠି ଗୋଟେ ଗଛ ଲଗେଇବା ପାଇଁ।
ମାଟିରେ ଆମେ ଚାଲିଲେ ଆମ ପାଦ ପାଇଁ ଭଲ, ଆମ ଶରୀର ପାଇଁ ଭଲ, କିନ୍ତୁ ଲୋକମାନେ ସେ ମାଟିକି ବି ରଖୁନାହାଁନ୍ତି। ଅସନା କାଳେ ପାଦ ଅସନା ହେଇଯିବ ବୋଲି, ତାକୁ ପକ୍କା କରି ଦଉଛନ୍ତି।
ବର୍ଷା ଦିନେ କାଦୁଅ ହଉଛି କଥା ଭାବିକି ସିଏ ସିମେଣ୍ଟ କରିଦଉଛନ୍ତି।
ଯଦି ମାଟିରେ ଚାଲିଲେ ଖାଲି ପାଦରେ ଯଦି ମାଟିରେ ସକାଳୁ ଚାଲିବ ଆମର କେତେ ରୋଗ ଭଲ ହେଇଯିବ।
ହଁ।
ଡକ୍ଟରର ତ ଏବେ କହିଲାଣି ଯେ ତମେ ଖାଲି ପାଦେରେ ସକାଳୁ ଦୁବ ଘାସେରେ ଚାଲିବ ମାଟିରେ ଚାଲିବ ବେ ଟିକି ଟିକି ଉ ମ ମାନେ ଗୋଡି ଭଳିଆ ଥିବ ଟିକି ଟିକି ଗୋଡି ତମେ ସେଥେରେ ବି ଚାଲିବ।
ଏ ଏଇଟା ହେଲା କଥା ଆମେ ଯଦି ସବୁଆଡେ ସିମେଣ୍ଟ କରଦବା ଖାଲି ହଁ ଘରେ ପକା ଘର ବାହାରେ ବି ପକା ସବୁଆଡେ କରଦବା
ରାସ୍ତା ତ ଏବେ ଚାରିଆଡେ ପକା ହେଇଗଲାଣି।
ଆମୁକୁ ଆମେ ଆଉ ଶରୀର ସେମିତି ରୋଗାକ୍ରାନ୍ତ ହେଇ ହେଇ ଯାଉଚି।
ହଁ ମାନେ ପୁରା କମ୍ ବୟସରେ ବି ଦେଖିବ ଅଁ ଏଁ ଲୋକଙ୍କର ବିଭିନ୍ନ ପ୍ରକାରେ ଛୋଟ ଛୋଟ ଛୁଆ ମାନଙ୍କର ବି ବିଭିନ୍ନ ପ୍ରକାରିଆ ରୋଗ ଭାରିଲାଣି।
ହଁ। ଖାସ୍ କରି ଏ ସବୁ ରାସାୟନିକ ଏତେ ସାର ଔଷଧ ଵାଲା ସବୁ ପରିବା ପତ୍ର କି ଫୁଁ ଧାନ ଚାଉଳ ଯାହା ବି ଖାଇକି ହେ ଏ ଏଇ ଗୋଟେ ପ୍ରୋବ୍ଲେମ ବାହାରିଲାନି ଗ୍ୟାଷ୍ଟ୍ରିକ ଉଁ ଅସୁବିଧା।
ସେଟା କମନ ହେଇଗଲାଣି।
ହୁଁ ସମସ୍ତଙ୍କଠୁ ସମସ୍ତଙ୍କୁ ହେଲାଣି। ସେତେବେଳେ କିଏ କହୁଥିଲେ ହଁ ବୟସ୍କ ଲୋକ ବୟସ ହେଲାଣି ହବ ବୋଲି। କିନ୍ତୁ ଏବେ ତ ସମସ୍ତ ଛୁଆଠୁ ନେଇ ବଡ ଯାଏ ସମସ୍ତଙ୍କୁ ହେଲାଣି। କେବଳ ଏଇ ଆମର ଖାଇବା ପିଇବା କାରଣରୁ।
ଡାଇବେଟିସ ବି ସେଇ ଗୋଟା କମନ ହେଇଗଲାଣି ମାନେ ଆଗେ ଜଣ ଜଣୁକୁ ବାହାରୁଥେଲା। ଏବେ ପ୍ରାୟେ ସମସ୍ତିଙ୍କୁ ସମସ୍ତଙ୍କ ଘରେ ଦେଖିବ ଡାଇବେଟିସ ପେସେଣ୍ଟ ଲୋକ ଥିବେ।
ଇଏଁ ହେଲା କଥା।
ଏ ଖାଇବା ପିଇବାର ଅନିୟମିତତା ଯୋଗୁ ଏମିତି ହଉଚି ନାଁ।
ହଁ। ଘର ଖାଇବା ବି ଯାହା ଖାଇଲେ ଆମେ ରାସାୟନିକ ଵାଲା। ଆଉ ଯା ଯିଏ ମାନେ ବି ଘର ଖାଇବା ବେଶୀ ପସନ୍ଦ ନ କରିଚନ୍ତି ବାହାରୁ ଖାଇଲେ। ସେଇଟା ବି କୋଉଁ ଭଲ ବେଶୀ ଖରାପ ହଁ ଏମିତି। ଚାଲିଛି ତଥାପି କଁ କରିବା ଆଜି?
ଏଇ ଇଁ ଘର ଖାଇବା ପସନ୍ଦ କରନ୍ତି ନା ବାହାର ଖାଇବା?
ନାଇଁ ମୋର ଘର ଖାଇବା ହି ପସନ୍ଦ ମୋତେ ବାହାର ଖାଇବା ପସନ୍ଦ ଏତେ ବି ପସନ୍ଦ ନୁହେଁ। ସେ ଯେତେ ମାନେ ପାଟିକି ସୁଆଦ ଲାଗିଲେ ହଁ ନାଇ ପାଟିକି ସୁ୍ଆଦ ଲାଗିଲେ ଯେତେ ବି ମୋତେ ମୋ ବାହାର ଖାଇବା ପସନ୍ଦ ନୁହେଁ। ସେମିତି ତ ଘରେ
ଓହୋ। ଘରେ ନିଜେ କରିବ ସଫାସୁତୁରାରେ କରିବ ଖାଇବ ନାଁ।
ସେଇଆ ଘରେ ବାହାରେ ସେ କୋଉ କୋଉଠୁ ପାଣି ବ୍ୟବହାର କରୁଛନ୍ତି ବାହାର ଜାଗାରେ ମାନେ ସେମିତିରେ ତ ପାଣି କୋଉଠୁ ଭଲ ମିଳେନି ଘରେ ବି ଖରାଦିନରେ କୋଉଠି ତ ଭଲ ପାଣି ମିଳେନି ସେ କୋଉଠୁ ପାଣି ଆଣୁଚନ୍ତି। କଣ କରୁଚନ୍ତି? କିଛି ଜଣା ନାହିଁ।
ହଉ ହଉ ମୋତେ ଆପଣଙ୍କ ସାଙ୍ଗେରେ କଥା ହେଇ ଭଲ ଲାଗିଲା।
ହଁ ଆଉ ତ ହଁ।